ହ୍ୟାଲୋ ।
ଅମିତ୍ ବାବୁ ନମସ୍କାର।
ନମସ୍କାର ଶୁଭ ସନ୍ଧ୍ୟା।
ନମସ୍କାର ଶୁଭ ସନ୍ଧ୍ୟା। ଆଉ କଣ କରୁଚନ୍ତି? ଅ ହଁ।
ଆମର ଏଇ ବ ନଈ ପାଖରେ ସେଠି ମଣ୍ଡପ ଟେ ଅଛି ସେଠି ବସିଚୁ ଆଉ।
ଅ ହ। ଆଉ ବର୍ଷା ବର୍ଷା ଏଇ ଆମେ ତ ଏଇ ବସିଚୁ ରୁମ୍ ରେ ଆଉ। ବର୍ଷା ତ ହଉଚି ଆଉ ଆମର ତ ରୋଡ ପ୍ରୋଜେକ୍ଟ କାମ। ବୁଝିଲେ କି। ଆଉ କଣ କରିବା ଆଉ।
ଆଉ ଆଜ୍ଞା ଆପଣଙ୍କ ଆପଣଙ୍କ ମ୍ୟାରେଜ୍ କେବେ କଣ ହଉଚି?
ଆଜ୍ଞା। ଆଉ ଦୁଇ ତିନି ଦୁଇ ତିନି ବର୍ଷ ହେବେ। ଏବେ କିଛି ଆସିନି ସେଭଳି ସମସ୍ୟା।
ହଁ।
କାହିଁନା ଦିକେ ଘର ଫର ଅଛି ଏମିତି ଅଛି ସବୁ ସମସ୍ୟା। ତାପରେ ହବ ଆଉ। ଆଉ ଚାଷ ବାସ କଣ ତମର? କେମତି କଣ ହେଲାଣି ନା କଣ?
ନାଇଁ ନାଇଁ ନାଇଁ, ଆମର ତ ଚାଷ ଏପର୍ଯ୍ୟନ୍ତ ଇଏ ହେଇନି ଦେଖୁଛ ତ ବର୍ଷା ନାହିଁ।
ଏଇ ଲଘୁଚାପ ସକାଶେ ଦି ଦିନ ହେଲା ବର୍ଷା ହଉଛି ଯାହା ଦୁଇ ଦିନ ତିନି ଦିନ ହବ।
ହୁଁ।
ଆଉ ଏମିତିଆ ହଉଛି କ କଥା ଆଉ କଣ କରିବା ଭାରି ମଣିଷ ଭାରି ଅସୁବିଧାରେ ଅଛି।
କଉ ଆପଣ କୋଉ ଜାଗାରେ ରହୁଛନ୍ତି?
ମୁଁ ଭା ଏବେ ରହୁଛି କାକଟପୁର। ଆମର ପୁରୀ କାକଟପୁର।
କେଉ ଜିଲ୍ଲାର ଯାଉଛି?
ସେଇଟା ଯାଉଛି କଟକରେ ଯାଉଛି।
କଟକ ଯାଉଛି?
ସେଇଟା କଟକ, ସେଇଟା କ ନାଇଁ ପୁରୀରେ ଯାଉଥିବ ପ୍ରାୟ ବୋଧେ।
ହୁଁ ହୁଁ, ଗଲେଣି କଣ ପୁରୀ ଫୁୁରଆ ଟିକେ ବୁଲିଆଲେଣିି କେତେ କିଲୋମିଟର ସେଠି ପୁରୀ?
ପୁରୀ ଏଠୁ ସେଇ ଷାଠିଏ ଖଣ୍ଡେ ହବ ଆଉ। ପନ ପଞ୍ଚାବନ ଷାଠିଏ ଆଉ।
ଗୁଡିଚା ବେଳକୁ ଟିକେ ଗଲେଣି ନହେଲେ ଦେବସ୍ନ ପୂର୍ଣିମା ଗଲେଣି ବୁଲି ଆସିଥାନ୍ତେ।
ଆ ଟିକେ ସୁବିଧା ଏପଟରେ କିଛି ନାହିଁ। ବାଇକ୍ ଟାକୁ ଘରେ ଛାଡ଼ିଦେଇକି ଆସିଛି।
ଆଜ୍ଞା ଆଜ୍ଞା। ଅସୁବିଧା ଟିକେ ହୋଉଥିବ ଆଉ?
ହଁ ଆଜ୍ଞା ଭାରି ଅସୁବିଧା ଆଉ। ଆଉ ଏମିତି ହଉଛି ନିଜେ ଆଉ।
ଘରେ ଆପଣ କିଏ କଣ ସବୁ ଅଛନ୍ତି? ନାଇଁ ଆମେ ସାଧା ଲୁ ଘରେ ସାଧା ଆଜି ଭାତ ଡାଲି ଏଇ ବେଣ୍ଡିଆଳୁ ଭଜା ଆଉ ଭର୍ତ୍ତା ଆଉ।
ଓହୋ ଆଉ ଜବ୍ ପାଇଁ ଟ୍ରାଏ କରୁଥିଲ କଣ ମୋ ଘରେ ବାପା ବୋଉ ଭାଇ ଭଉଣୀ।
ହୁଁ।
ଆଉ ଯେ ଯେ ମା ଥିଲେ ସିଏ ତ ଏଇ ବର୍ଷେ ଦେଢ ବର୍ଷ ହବ ଏକ୍ସପାୟାର କରିଗଲେ। ଆଉ ଏଇଆ ଆଉ।
ଏବେ ଜୋବ ପାଇଁ ଚାଲିଛି ସେମିତି ଆଉ। ଯାଉଛି ଆଉ ଏଇ ଦ ଦୋକାନ ଅଛି ସେ ଦୋକାନରେ ବସୁଛି ଆଉ।
ଓହୋ ନାଇଁ ଏବେ ବହୁତୁ ପୋଷ୍ଟ ବାହାରିଛି ବୁଝିଲେ କି ଆଜ୍ଞା। ଏବେ ଯାହା ଟ୍ରାଏ କରିବା କଥା ଟ୍ରାଏ କରିଦିଅନ୍ତୁ।
ହଁ ହଁ ଆଉ ସମସ୍ୟା ବି ଆସିଲାଣି ଧୀରେ ଧୀରେ। ବୟସ ବି ଯାଉଛି ହୁଁ। ବେସି କଷ୍ଟ ସେଭଳିଆ ଯାହା ହବ ଆଉ ଠାକୁର ଙ୍କ ଇଚ୍ଛା।
ହଁ ନାଇଁ ଠାକୁରଙ୍କ ଉପରକୁ ସବୁ ଛାଡିଦେଲେ ଆଉ ହବ କି। ବୁଝିଲେ କି? ନିଜେ ତ ପୁଣି କଷ୍ଟ କରିଆକୁ ପଡିବ ନା। ଭଗବାନ କହିଛନ୍ତି ଭଗବାନଙ୍କୁ ଡାକ। କିନ୍ତୁ କର୍ମ ବି ତା ସହିତ କରିବାକୁ ପଡିବ ବୁଝିଲେ କି।
ଆଜ୍ଞା।
ବିନା କର୍ମରେ କିଛି ହେଇଯିବ କି?
ନାଇଁଁ।
ଏମିତିଆ ହୋଉଛି ଅସୁବିଧା ତାହାଲେ ଆଉ। ଆଜି ଖିଆ ହେଇଥିଲା ଭାତ ଡାଲି। ଆଉ କାକୁଡି ସାଲଟ ହେଇଥିଲା ଆ ଆମର ଆଜି ଗୁରୁବାର ନା ତାପରେ ହେଇଥିଲା ସୋୟାବିନି ସୋୟାବିନି। ସବୁ ପନିପରିବା ପଡିକିରି ସେ ହେଇଥିଲା ଘାଣ୍ଟ। ଟ ଗୋଟେ। ଙ୍କ କଇଲେ ଆଜ୍ଞା?
ମୁଁ କହିଲି ଘର ପାଖରୁ କେତେ ବାଟ ଦୂରରେ ରହୁଛନ୍ତି?
ଘର ପାଖରୁ ପାଖାପାଖି ହେଇଯିବ ଆ ଯଦି ଜଗତସିଂହପୁରୁ ଦେଇକି ଯିବୁ ତାହେଲେ ସେଇ ନବେ ପଞ୍ଚାଲବେ ଆଉ। ଆଉ ଯଦି ଏପଟରେ ଆମର କଟକ ଦେଇକି ଯିବୁ ପାଖାପାହି ସେଇ ଶହେ ଦଶ ପନ୍ଦର ପାଖାପାଖି ଆଭରେଜେ ଆଉ।
ଉ ଉ ତାହଲେ ବୋହୁତ ଦୂରେ ବୋହୁତ ଦୂରରେ ରହୁଛନ୍ତି ଆଉ।
ହଁ ହଁ ବୋହୁତ ବୋହୁତ ଦୂର ରେ
ଘରୁକୁ ଆସଥିଲେ କେବେ?
ଘରୁକୁ ଯାଇଥିଲି ପା ହୋଉଚି ରଜ ରେ।
ହୁଁ।
ରଜରେ ଯାଏ ଗଲୁ ଦି, ତିନ ଦିନ ରହିଲୁ ତାପରେ ଏ ହଁ ବୁଲାବୁଲି ଯାଇଥିଲୁ ଏଠିକି ମିଲନ
ବୁଝିଲେ କି? ବିଲମ ଯାଇଥିଲୁ। ମିଲନରୁ ବୁଲି ବାଲିକି ଆସିଲୁ ଆଉ। ଆଜ୍ଞା!
ସେଟା ଙ୍କ ମନ୍ଦିର?
ନା ମନ୍ଦିର ତ ନୁହେଁ, ଗୋଟେ ପାର୍କ ଆଉ।
ଓ ହୋ ହୋ ହୋ। ହଁ ଆମର ମୁଁ ଏପଟେ ଯାଇ ଥିଲି ଯେ ଗୋ ଜଗଦେଶ୍ଵର ଟିକେ ଯାଇଥିଲି। ଏପଟେ ଆଉ ଗୋଟେ ଜଗନ୍ନାଥ ମନ୍ଦିର ଗୋଟେ ପି ପି ଉଁ କୋଉଠି କଇଲେ ଆମର ଉମ୍ ଚଣ୍ଡିଖୋଲ ଆଗକୁ ଏବେଡା ହେଇଛି ଚଣ୍ଡୀ ମନ୍ଦିର ପାଖୁକୁ ଭଲ ମୁଁ ଜଗନ୍ନାଥ ମନ୍ଦିର ଟେ ସେଠି ଟିକେ ବୁଲାବୁଲି କରିକି ଦର୍ଶନ କରିକି ହଁ ବିରଜା ବି ଟିକେ ଯାଇଥିଲୁ। ବୁଲାବୁଲି ଟିକେ ରଜ ଯାଇନଥିଲୁ ତ ପୂର୍ବୁରୁ ଯାଇଥିଲୁ ତା ପରେବି ଯାଇଥିଲୁ ରଜରେ କିନ୍ତୁ ଯାଇନୁ ଗାଁ ଟିକେ ଥିଲି ବୁଲାବୁଲି ସାଙ୍ଗ ସାଥି ଥିଲେ। ଭଲ ବୁିଲା ବୁଲି ହେଲା ହୁଁ ମାପ ଆମର ମାଛ ଫାଛ ଏଠି ଦରା ଧରି ହୋଉଚି ଯେ ଏଠି ଆମ ପାଖ ଏବେ ଘରେ ପାଖରେ ହୁଁ ମାଛ ପ୍ରବଳ ଧର ପଡୁଛି।
ଓହୋ। ଭାଇ କୋଉଠି ପୋଖରୀ ମାଛ?
ନାଇଁ ନଈ ମାଛ ପୋଖରୀ ମାଛ ଆମ ଘର ପାଖରେ ବି ଏବେ ଯୋଉ ବର୍ଷା ତିନି ଦିନ ହେଲା ହଉଛି କହୁଛନ୍ତି ଆମର ଏପଟେ ବି ହୋଉଚି ଉଁ ଏପଟେ ପାଣି ଯୋଉ ଗଡୁଛି ମାନେ ଭଲ ଭଲ ଦେଶୀ ମାଛ ବି ପଡୁଛନ୍ତି।
ମାନେ କୋଉ କୋଉ ମାଛ?
ଉଁ ନା ନାଇଁ ଏଇ ପୁ କେରାଣ୍ଡି ଏ ସେଉଳ ଭାକୁର ଏଇଗୁରା ସବୁ ଆଉ।
ଅଁ ହଁ।
ଭ ଭଲ ଭଲ ସବୁ ମାଛ ଯେ ହୁଁ ଦେଶୀ ମାଛ ଟିକେ ଦେଖିବାକୁ ମିଳୁଚି ମୁଁ ତ ଧରେନି ଦେଖିବା ଲୋକ ଧରୁଚନ୍ତି। ନା ଦେଖିବାକୁ ଭଲ ଲାଗେ ମୁଁ ଦେଖୁଚି ସେ ଓ ଲୋକ ତା ହେଲେ ଛାଡିକି ଯାଉନାହାନ୍ତି।
ହଁ ତମ ଗାଁରେ ଯୋଉ ଚକା ବୋଲିକି ଜଣେ ନଥିଲେ ନା ଚକା ଭାଇ।
ହଁ ହଁ ହଁ ହଁ ସିଏ ବି ଯାଉଚନ୍ତି। ସେ ଟୋଟାଲି ରହୁଚନ୍ତି ସେଠି
କଣ ପୁରା ଟେଣ୍ଡେ?
ହଁ ପୁରା ଟେଣ୍ଡେ ମାରି ରହିଯାଉଛନ୍ତି ଆସୁନାହାନ୍ତି ଟୋଟାଲି।
ଓହୋ।
ମାଛ ବି ସେମତି ନଉଚନ୍ତି।
ମାଛ ବି ସେମ୍
ତାପରେ ହୁଁ ନଈ ମାଛ ଉଠି ଯାଉଚନ୍ତି ପୁରା ନାଳି ଅଛି ନାଳି ପଟେ ପଳେଇଆଉଚନ୍ତି ବହୁତ ମାଛ ହଉଛନ୍ତି ନଈ ମାଛ ବି କିଛି ପଳେଇଆଉଚନ୍ତି ତାପରେ ଏପଟେ ଆଉ ଜଣେ ସା ସାଙ୍କର ବାପା ଉଁ ସିଏ ବି ମାଛ ପକଉଛନ୍ତି ଜାଲ ଧରିକି ବସୁଛନ୍ତି ନଈ ରେ ପକଉଛନ୍ତି।
କଣ ମାନେ ସାଙ୍ଗ ନାଁ କଣ?
ହେଇ ଦେବ୍ ଦେବ୍
ଓହୋ।
ହୁଁ।
ହ
ଏଇ ସବୁ କଥା ଆଉ। ଏ ସାଙ୍ଗସାଥି ସବୁ ପଳେଇଲେଣି ଦୋକାନରେ ବସିବା କଥା ଆଉ।
ଓହୋ ଅ ହଉ ମୁଁ ଆଉ ବୟସ ଇଏ ସହିତ ବୟସ ବଢିଲା ବୟସ ସହିତ ବୁଦ୍ଧି ବଢିଲା। ଆଉ ନଗଲେ କଣ କେମିତି ହବ ବୁଝଚନ୍ତି କି?
ହଁ
ଯିବାକୁ ପଡିବ ଆଉ କଣ କରିବା।
ଘରୁକୁ ତ ଏଇନା ଆସିବନି ଗଣେଶ ପୂଜା ବେଳକୁ ଆସିବ ବୋଧେ?
ଅଁ ହଁ ଅଗଷ୍ଟ ମାସରେ ଯିବି ଆଉ ଅଗଷ୍ଟ ପନ୍ଦର ଭାବୁଚି ଆଉ।
ଗଣେଶପୂଜା ବେଳକୁ ଆସନ୍ତୁ।
ଗଣେଶ ପୂଜା ଗଣେଶ ପୂଜା ଠେଇଁ କିଛି କଥା ନାହିଁ ଦେଖିଆ ଦେଖିଆ ସାଇଟ ସାଇଟ ଯଦି ଚାଲିଲା ତାହେଲେ ଶୀଘ୍ର ପଳେଇବି ନଚେତ୍ ମୋ ମାଇଣ୍ଡ ରେ ପୂରେଇଚି କି ମୁଁ ଅଗଷ୍ଟ ପନ୍ଦର ତାରିକରେ ଯିବି। ବୁଝିଲେ କି ଏମତି ଆଜ୍ଞା ହଉଚି କଥା ଆଉ।
ଉଁ ହୁଁ।
ଆଉ କଣ କରିବା। ଆଉ ଘରେ ସବୁ ଭଲ?
ହଁ ଘରେ ସବୁ ଭଲ।
ଅଁ ହଁ ଆଉ ବାପା ଡିୟୁଟିରୁ ଡିୟୁଟି ଯାଇଚନ୍ତି ନା ନାଇଟ୍
ହୁଁ। ହଁ ଡିୟୁଟି ଯାଉଛନ୍ତି। ତାପରେ ଦୋକାନରେ ବି ବେଳେବେଳେ ବସୁଛନ୍ତି।
ଓହୋ।
ହୁଁ ମୋ ସାନ ଭାଇଟା ପଢ଼ାପଢ଼ି କରୁଛି। ଏମିତି ସବୁ ଆଉ।
ହୁଁ ହୁଁ ହୁଁ ତାହେଲେ ଏମିତିଆ ସବୁ କଥା। ଆଉ ସାନ ଟୋକା କଣ ଏଇନା କରୁଚନ୍ତି।
ଏଇ ପଢ଼ାପଢ଼ି କରୁଚି ତାର ଡିପ୍ଲୋମା କରୁଚି। ଆପ୍ କ୍ରିକ୍ ଖେଳା ଖେଳି କରନ୍ତି କ୍ରିକେଟ।
ଆଜ୍ଞା ଖେଳା ଖେଳି କରେ ଯେ ବୁଝିଲେ କି ହଁ ମୁଁ ଖେଳା ଖେଳି କରେ ଯେ ମୁଁ ଟିକେ ଆଗେ ବ୍ୟାଟିଙ୍ଗ ଆଗେ ବୋଲିଙ୍ଗ କରିବାକୁ ଭାରି ପସନ୍ଦ କରେ।
ଓହୋ ମୁଁ ଟୋଟାଲି କଣ କହିଲେ? ମୁଁ ଦେ ମୋର ଯେତିକି ନ ଖେଳେ ମୁଁ ଦେଖିବାକୁ ଯାଏ। ବଲ ଫଲ ଗୋଟେଇକି ଦିଏ।
ଓହୋ
ହୁଁ ମୁଁ ଗୋଟେଇକି ଅସି କି ବଲ ଦିଏ। ଆଉ ଠିଆ ବାଉଡିଙ୍ଗ କରେ ବଲ ଫଲ ଗୋଟେକି ଦିଏ। ସବୁ ପ ଆମର ସେଟି ପଡ଼ିଆ ଗୋଟିଏ ଅଛି। ଯାଏ ଖେଳାଳି ଖେଳ ଖେଳିବାକୁ ଯାଏ। ଖେଳ ମାନେ ଦେଖିବାକୁ ଯାଏ। ବଲ୍ ଫଲ ଗୋଟେକି ତାଙ୍କୁ ଦିଏ।
ଓହୋ ଆଁ ତମର ବହୂ ଖେଳକୁଦ ଟିକେ ଏତେ ଇଣ୍ଟରେଷ୍ଟ ନଥିବ ଆଉ।
ହୁଁ ହୁଁ ହୁଁ ନଥିବ ଏଇଠିରେ ଦେଖିବା ମତେ ବେଶୀ ଭଲ ଲାଗେ।
ହଁ
ହୁଁ
ଆଉ ସବୁ କଣ ଖବର ଆଉ କଣ ଗାଁ ଖବର ଆଉ ସବୁ କଣ?
ହଁ ଖବର ଆଜି ଚାଲିଚି ଏମିତି ସୁଖ ଦୁଃଖ ସାଙ୍ଗେ ଅଛନ୍ତି ଲୋକ ସବୁ ଆଉ।
ଓହୋ ତାହେଲେ ଏଇଆ।
ମୁଁ ଗୋଟା ମୋର ଗୋଟେ ସାଙ୍ଗଟା ମୋର ଗୋଟେ ସାଙ୍ଗଟାର ପେଟଟା ପୁରା କଣ ହେଲାଣି। ତାକୁ ଟିକେ ମେଡ଼ିକାଲ ନେଇକି ଯିବୁ। ହୁଁ।
ହଉ ହଉ ତାହେଲେ ଯଦି ମେଡ଼ିକାଲ ନେଇକି ଯି ମେଡ଼ିକାଲ ତାକୁ ନେଇକି ଯିବେ ଯାଆନ୍ତୁ ଆଉ ବୁଝିଲେ କି।
ଶୁଣନ୍ତୁ ଶୁଣନ୍ତୁ। ମୁଁ କହିଲି ଉଁ ଆଉ ତାହେଲେ କହୁଚ ସେଇ ଆସିବ। ଆମ ଆଡ଼େ କେବେ ହେଲା ଆଉ କଣ ଆଇଲେ ଆଉ।
ହଁ ହଉ ହଉ ଶୁଣନ୍ତୁ। ଆଉ ତାହେଲେ ଆପଣ ମେଡିକାଲ ନେଇକି ଯାଆନ୍ତୁ। ଆଉ କେତେବେଳେ କଥା ହେବା ଆଉ।
ହଉ ହଉ